ମୁଁ କହୁଥିଲି କି ଯୋଉ ଗୋଟେ କାମ ଆସିଥିଲା ଏବେ। ଆଉ ତାଳଚେର
ଆଜ୍ଞା।
ସେଟା ପାଖାପାଖି ଦିଇ ଏକରରେ ହବାର ଥିଲା ତ ସେଏ ଯୋଉ ଡେକୋରଟର କାମ ଆଣିଥିଲା ଦିଇ ତିନି ଜଣ ଚାରି ଜଣ ମିଶିକି କରିବାର ଥିଲା। କାରଣ ବୋହୁତ ବଡ ଫିଲ୍ଟ ଥିଲା ହଁ। ତ ସେଇଟା ପୁ ତ ପାଖାପାଖି ଏ ବାସ୍ତରୀ ଲକ୍ଷ ଟଙ୍କାର କାମ ହବାର
ଆଜ୍ଞା।
ଅଫ ତା ଦେହରେ ଥିଲା ଉ କଞ୍ଚା ଫୁଲ ପାଖାପାଖି ଥିଲା ଦଶ ବାର ଲକ୍ଷ ଟଙ୍କାର।
ଆଛା ଆଛା ଖାଲି ଫୁଲରେ ସେଇଟା ହେଇଥାନ୍ତା?
ହଁ ଖାଲିି ଫୁଲ ମୁଁ ସେଇ ଇଏଟା ବି ପଠାଇବି ଆପଣଙ୍କୁ। ଅଛି ମୋ ପାଖରେ ତ ସେଇଟା ମୁଁ ମାନେ ରେଟ୍ ଟା ପୋସେଇଲାନି କାହିଁକିନା ଆମେ ଏଠୁ ଯାଇକି ତାାଲଚେର ରେ
ଆଜ୍ଞା।
ଅ ଏତେ ଇଏ ହେଲାନି ସେଟା ଗୋଟେ ଭୁବନେଶ୍ଵରରୁ ଗୋଟେ ପାର୍ଟି କରଲା ବୋଧେ।
ଆଜ୍ଞା।
ସିଏ ତାଠୁ ବେଶୀ ରେଟ ଦେଇ ପାରିଥାଏ କି ମାନେ ଯାହାବି ମାନେ କିନ୍ତୁ ଭଲ କରିଥିଲା ହଁ ହଁ ହୁଁ।
ଆଜ୍ଞା।
କାହିଁନା ସେ ବୋଧେ ପାର୍ଟି ଫାର୍ଟି ମାନେ ବିଜେଡି ବିଜେଡି ଟାଇପ ର ଇଏରେ ଥିଲା ବୋଧେ।
ଆଛା ଆଛା।
କିଏ ଅଛି। ସେତେବେଳେ ମାନେ ବର୍ଷେ ହଁ ହଁ ଅ ସ ସବୁ ସବୁଠି।
ସବୁଥିରେ ଆଜ୍ଞା ପାଟି ଫିଲିଙ୍ଗସ ପଶି ଯାଉଚି।
ହଁ।
ଯୋଉ ଗୋଟେ ଛୋଟିଆ ମୋଟିଆ କାମ ହେଲେ ବି ଗୋଟେ ଏ ବି ପାଟି ଫିଲି ରାସନ କାର୍ଡ ଭଦ୍ରଖଗଲେ ବି ପାଟି ଫିଲିଂସ ଘର ଟେ ଆସିଲେ ପାଟି ଫିଲିଙ୍ଗ୍ସ।
ହଁ ସେଇଆ ପରା ସିଏ କାହିଁ କାମ କଲା ସିଏ କାହିଁ କାମ କଲା ଇଏ ଆମେ କରିବୁ ଆରେ ତମେ କେମିତି ରୁମ୍ ଇଏ କରୁଥିଲ। ସେ ସେଇଟା ତ ତମେ ଆଜି ବୁଝିପାରୁନ। ସିଏ କାଇଁ ଯାତ୍ରା ଆଣିଲା ପାଟି ବାଲା ଯାତ୍ରା ଆଣୁଚନ୍ତି ମାନେ ଅ ଆମେ ସେଇ ଯାତ୍ରା କୁ ଯିବୁନୁ କଣ ନା ଆମେ ସେ ଆର ପାଟିର।
ଏଠେ ହୋଉଚନ୍ତି ମାନେ ନେତା ଖରାପ ନୁହନ୍ତି, ଏଇଟା ଉଛନ୍ତି ଭୋଟର ଖରାପ। ଆମେ ତ ନିଜେ ନିଜକୁ ବିକ୍ରି କରିଦେଉଚେ।
ହଁ ହଁ ନିଶ୍ଚୟ ହଁ। ଆତ୍ ୱାଡ ମେମ୍ୱର ସେଠି ହେଲିବି ସିଏ ସେଠୁ ପାନିରି ନେଇକି ଆସିବ।
ଆଜ୍ଞା ସରପଞ୍ଚ ଟା ଦେଖୁନାହାନ୍ତି ଆଜ୍ଞା ସର୍ ସ ରପଞ୍ଚଗୁଡ଼ା ଏବେ ଦଳୀୟ ହେଇଗଲେଣି।
ଆଉ ସେଇୟା ତ କୋହୁଚି ମାନେ ୱାର୍ଡ ମେମ୍ବ ମୁଁ ସରପଞ୍ଚା ଆଡେ ବି ଯାଇନି ମୁଁ ୱାର୍ଡ ସବୁ ମୁଁ ଆରମ୍ଭ କରୁଚି।
ୱାର୍ଡ ମେମ୍ବର ବି ସେ ଦଳୀୟ ହେଇଗଲେନି ସବୁ।
ଆଜ୍ଞା।
ଆ ତମ ଘରର ସମସ୍ୟା ତମେ ଆ ପ ବ୍ଲକ୍ କୁ ଯିବକି ତମେ ଡାଇରେକ୍ଟ ଏକାଥରେ ଯାଇଁକି କିନ୍ତୁ ମିଶ୍ର ପାଖରେ ବି ଇଏ କଲେ।
ଆଜ୍ଞା।
ଆଗ ବ୍ଲକ ଲେବଲ କୁ କାମ ଟା ହେଲେ ବ୍ଲକ୍ ବେଲା ଜାଣିବେ ଯେ ହଁ କଣ କାମ ଅଛି କଣ ନାଇଁ। ସେମାନେ ତ ସବୁଥିରେ ପାର୍ଟି ପଲିଟିକ୍ସ ପସିଲା ଆଉ।
ସବୁଥେରେ ଆଜ୍ଞା, ସବୁଥେରେ। ସବୁ କ୍ଷେତ୍ରରେ ଆଜ୍ଞା ରାଜନୀତି ପଷି ଯାଉଛି।
ଏ ପାଇକିନା ଏ ଯୋଉ କାମ ଆସିଥିଲା ଏ ବ ମାନେ ହଁ ବହୁ ଦୁର୍ନୀତି ମାନେ ଯଉ ବାର ହଜାର ନାଁ କେତେ ଆସୁଥିଲା?
ଆଜ୍ଞା ଦି ହଜା ଦି ହଜାର ତ ନେଇଯାଉଥିଲେ କାଟିକି ଏକାଥରେକ।
ସେଇ ସେଇ ସେଇ ଜିନିଷ ନାଁ। ମାନେ ବାଟ ବରଣା ଯଦି ନ ହବେ ମାନେ ତାଠୁ ଭଲ ଉ କାମ ହନ୍ତା। ସବୁ କ୍ଷେତ୍ରରେ ବ ବାଟ ମାରଣା।
ଏବେ ନ୍ୟୁଜ୍ ଦେଖିଛନ୍ତି ନା ନାଇଁ ଯୋଉ ଆମର ତାମିଲନାଡୁ ସିଏମ ବିଜେ ଥାଲପତି।
ଅ ହ ହ।
ମୁଁ ଦେଖିଲି ମୋ ମୋ ମୋ ହିସାବରେ ମୁଁ ଦେଖିଲି ଭଲ ରାଜନୀତି କରିଛି।
ହଁ, ସିଏ ଏବେ ଟୋଟାଲ ସେତିକି ମନ୍ଦିରର ହିନ୍ଦୁ ଧର୍ମ ମାନେ ମନ୍ଦିରର
ନାୟକ ଫିଲ୍ମ ଷ୍ଟାଇଲ୍ ପୁରା କରୁଛି।
ହଁ ହଉ ସିଏ ଏମତିବି ଫିଲିମ ହିରୋ ଟାଇ।
ଏବେ ରିସେଣ୍ଟଲି ତିନି ଦିନ ତଳେ ଗୋଟେ ନ୍ୟୁଜ୍ ଥରେ ଆସିଥିଲା। ହୁ ଉଁ। ମାନେ ତାମିଲନାଡୁ ରେ ଯେତେ ଆଉଟ ପୋଷ୍ଟ ଅଛି, ଯେତେ ଥାନା ଅଛି, ଯେତେ ଫାଣ୍ଡି ଅଛି ସବୁୁ ରାକରେ ସିସି ଟିଭି ଲାଗିବ।
ହଁ ସେ ସେ ସେଇଟା ସବୁଠି ଲାଗିନି ମାନେ କିନ୍ତୁ ସେଟା ୱାକିଂ କଣ୍ଡିସନକୁ ଆଣିବାର ଅଛି। ଏମିତି ନାହିଁ ଯେ ତମେ କହିପାରିବନି ଯେ, ମାନେ ସେଇଟା କମ୍ ଥିଲା କି ଖରାପ ଥିଲା। ତମେ ଯେତିକି ଦିନ ଟାଇମ ଦିଆହଲା ତମେ ସେତିକି ଦିନ ଭିତରେ ତାକୁ ରେଡି କର। ସିଏ ତାପରେ କଣ କଲା ଏବେ ଏ ଯୋଉ ନିଟ୍ ପରିକ୍ଷା ହଉଥିଲା
ଆଜ୍ଞା।
ତ ସେଥିରେ ବି ମାନେ ଛୁଆଙ୍କ ଆ ଆଗ ଚିଫ୍ ମିନିଷ୍ଟର ଯିବା ପାଇଁ ଯୋଉ ରାସ ତ ଯିବା ପାଇଁ କିଛି ବ୍ୟାରିକେଟ ବନ୍ଦ କରନ୍ତି ନା, ସେ ଟୋଟାଲି ସେଟା ହଟ ସେ ଗଲା। କହିଲା, ଆଗ ଛୁଆ ଯିବେ ତାପରେ ଜିଏ ଯୁଆଡେ
ହଁ।
ଛୁଆ ପରୀକ୍ଷା ଦବା ପାଇଁ। ଆଉ ଅକୁନେସ୍ ଦିଟା ଛଡା ହବ ଆଉ ସେ ସିଏମ୍ ହେଇଥାଉ ପ୍ରାଇମ ମିନିଷ୍ଟର ବି ହେଇଥାଉ ଏ ରାସ୍ତାରେ ଯାଇପାରିବେନି।
ହୁଁ ଗୁଟେ ଭଲ ଡିସିସନ ସେ ଯେହେତୁ ନେଲା ବହୁତ ଭଲ କାମ କରୁଚୂନ୍ତି।
ଗୋଟେ ଗୋଟେ ଗଲା ମାନେ କିଛି ନହଲେ କି ଅଧଘଣ୍ଟାୁ ପଇଁଚାଳିଶ ମିନିଟ୍ ରାସ୍ତା ଯାମ।
ହଁ, ହଁ, ହଁ, ହଁ।
ଆଉ ନିଟରେ ଯୋଉ ମାନେ ଇଏ ହେଇଛି କଣ, ମୋର ରାଉରକେଲା ସେଣ୍ଟର ପଡିଚି ତ। ଇଆଡ଼େ ବାସନ୍ତି ରେ କଣ ସେଣ୍ଟର ପଡିଛି? କିନ୍ତୁ ମୁଁ ଯେତେବେଳେ ବାସନ୍ତି ଯାଇଛି ସେତବେଳେ ମତେ କୁହାଯାଉଚି, ତମ ସେଣ୍ଟର ଏଠି ନାହିଁ। ତମ ସେ ଯାଇ ସେଟରରେ
ଆଜ୍ଞା।
ତ ଜଣେ ଲୋକ ବୁଝିବା ପାଇଁ ତ ଟାଇମ ଲାଗିବ।
ହଁ, ନିହାତି ଟାଇମ ଲାଗିବ।
ଟାଇମ୍ ଲାଗିବ, ସେ, ମୁଁ ଯେତେବେଳେ ଯାଇକି ସେଟରରୁ ପହଞ୍ଚିଲି, ମୋତେ ପୁରଇଲେନି।
ଆଛା।
ତ ତା ପାଇଁ ବି ସେ ଫାଇଟ୍ କରିଚି। ମାନେ ପୋଲିସ ପ୍ରୋଟେକ୍ସନ ରେ ସେ ପିଲାକୁ ପୁରା ଟୋଟାଲ ପହଞ୍ଚା ଚି, ଚେଟରରେ, ସେଣ୍ଟରରେ ପହଞ୍ଚେଇକି ତାଙ୍କୁ ପରୀକ୍ଷା ଦିଆହେଇଚି।
ଆଜ୍ଞା।
ଆଉ ସିଏ ଏବେ ଗୋଟେ ଭଲ ଜିନିଷ କରିଚି, ଯେତିକି ହିନ୍ଦୁ ଅ ମନ୍ଦିର ସବୁ ଅଛି। ଆଗରୁ କଣ ହଉଥିଲା, ହିନ୍ଦୁ ମନ୍ଦିରରେ ଯେତିକି ପଇସା ଗଭର୍ଣ୍ଣମେଣ୍ଟ କୁ ପଳଉଥିଲା।
ହଁ।
କିନ୍ତୁ ଅ ଅଲଗା ଧର୍ମର ଇଏକୁ ଏବେ ସେ ପଇସାଟା, ତାଙ୍କ କାମରେ ଲାଗିଥିଲା।
ଆଛା।
ନିଜ କାମରେ ଗଭର୍ଣମେଣ୍ଟକୁ ଯାଉନଥିଲା, ତ ସେଇଟାକୁ ସେ ଚେଞ୍ଜ କଲା, ଯେ ହିନ୍ଦୁ ଧର୍ମର ତା ପଇସା ଗଭର୍ଣମେଣ୍ଟକୁ ଯିବ ନାହିଁ। ସେଟା ତାଙ୍କ ଧର୍ମକାର ତାଙ୍କ ଧର୍ମ କାର୍ଯ୍ୟରେ ଲାଗିବ, ତାଙ୍କ ମାନେ ସେଟା ହେଇକି ଗଭର୍ଣମେଣ୍ଟକୁ ଗଲା, ଗଭର୍ଣମେଣ୍ଟରୁ ଫେର୍
କିନ୍ଦ୍ ହବ? ମନ୍ଦିରର କେମତି ପରିଚାଳନା ହବ, ସେ ସବୁ ଆଉ।
ମନ୍ଦିରର ଟ୍ରଷ୍ଟ, ଟ୍ରଷ୍ଟ ରହିବ, ମନ୍ଦିରର ମାନେ, ତାଙ୍କ ହିନ୍ଦୁ ଧର୍ମକୁ ବଢେଇବା ପାଇଁ ଯଦି ତାଙ୍କର କିଛି ଇଏ ଲାଗୁଚି, ସେଥିରେ କାମ ଆଁ କାର୍ଯ୍ୟ ହଉ କିନ୍ତୁ ତା ମାନେ ନୁହେଁ ଯେ, ଗ ଗମେଣ୍ଟକୁ ପଳେଇଲା ମାନେ, ଗମେଣ୍ଟ, ଆଁ ଗମେଣ୍ଟ ଆଗରେ ସମସ୍ତେ ସମାନ। ମ ହିନ୍ଦୁ ହଉ, ଅଲଗା ଧର୍ମ ହଉ, ଯୋଉମାନେ ଧର୍ମ ଅ ତାଙ୍କ ପଟ, ହିନ୍ଦୁଧର୍ମର ପଇସାଟା ତାଙ୍କ ସମସ୍ତେ ହିଁ କାଇ ଦିଆଯାଉ? ତାଙ୍କ ପଇସାଟାତ ହିନ୍ଦୁ ଧର୍ମରେ ଲାଗୁନି।
ଆଜ୍ଞା। ହଁ ଭଲ, ଭଲ ଇଏଟେ କରିଚି। ମୁଁ ଏଟା ଦେଖୁଥିଲି, ମୁଁ ବି ଦେଖୁଥିଲି ଏଇଟା।
ହୁଁ, ସେ ମାନେ ସେ ଏମିତି କି ଗୋଟେ ଭଲ ଫିଲ୍ମଷ୍ଟାର ଟେ ଗୋଟେ ଜଣେ
ହଁ, ହଁ ଆଉ ଫିଲ୍, ଆଉ ଫିଲ୍ମ ଦେଖିବା ପାଇଁ ମତେ ବି ବହୁତ ଭଲ ଲାଗେ।
ହଁ ମତେ ବହୁତ ମାନେ, ଅ ମୂଳରୁ ବହୁତ
ଫିଲ୍ମରେ ସେଟା ଦିନ ଘଟୁଚି ସେଇଟା, ଏମତି ସଂସାରରେ ଘ
ହଁ, ସିଏ ମଝିରେ କାହିଁକି? ଷ୍ଟାର୍ଟିଂ ରେ ଯେତେବେଳେ ବହୁମତ ପାଇଲା ପରେ ବି ସେ ଗଭର୍ଣମେଣ୍ଟ କରିପାରିଲାନି ଯେହେତୁ, ସିଏ ହାତ ମିଶେଇଲା କାହା ସାଙ୍ଗରେ କଂଗ୍ରେସକୁ ଗୋଟେ ଭୋଟ, ମାନେ ଗୋଟେ ପାଇଁ ଦେଲା, ଗୋଟେ ଏମିତି ଦେଲା, ତ ସେଇଭଳିଆ କରିବାକୁ ପଡିଲା ତାକୁ, ନହେଲେ ତ ସେ ଆସିପାରିବନି ନା ମା।
ନା, ନା, ନହେଲେ ଆସି ପାରିବନି, ତିନିଟା ନା ଚାରିଟା ସିଟ୍ କଣ ହଉଥିଲା ତାଙ୍କର?
ନାଇ ନାଇଁ, ତିନଟା ଚାରିଟା କଥା ନାଇଁ ମାନେ ସିଏ ବହୁମତକୁ ଆସିଲା ପରେ ବି ସେ ହେଇପାରୁନଥିଲା। କାହିଁକିନା ଅଲଗା ଯୋଉ ଇଏ ଥିଲେ ଅ ଉଁ ଚାରି ପାଞ୍ଚଟା ସିଟ ପାଇଁ ବହୁମତ ସେମିତି କରାଯିବ। ଯାହାବି ହେଲେ ଦଶଟା ବାରଟା ଏକ୍ସଟ୍ରା ହବା କଥା।
ଆଚ୍ଛା ଆଚ୍ଛା।
ମାନେ ଏ କିଛି ନହେଲେ ବି
ମାନେ ମେଜିକ ସଂଖ୍ୟା ପରଠୁ ଆହୁରି ଦଶ ବାରଟା ଏକ୍ସଟ୍ରା ପାଇବା କଥା।
ହଁ ହଁ କାହିକିନା ଫିପ୍ଟିୱାନ ଫୋଟିନାଇନ ହେଲେ ଚଳିବ।
ଆଜ୍ଞା।
ଅ ଅ ପଞ୍ଚାବନ ପଇଁଚାଳିଶରେ ବି ଚଳିବ ବଟ ସେତିକି ରେ ତାକୁ ସା ସିଏ ଚାଳିଶ କରିବାକୁ ପଡ଼ିବ।
ଆଚ୍ଛା ଆଚ୍ଛା।
ମାନେ କିଛିଟା ଏକ୍ସଟ୍ରା ଭୋଟ ତାକୁ ଏଗାରଟା ଭୋଟ ତାକୁ କିଣିବାକୁ ହବ।
ଆଜ୍ଞା ଆଜ୍ଞା।
ତ ସେ ସେଥିପାଇଁ କିଛିଟା ହାତ ମିଶେଇଥିଲା କଂଗ୍ରେସ ସାଙ୍ଗରେ
ଆଜ୍ଞା।
ଓ ନହେଲେ ତ ହେଇପାରିବନି। ମାନେ ତାକୁ ଚିଫ ମିନିଷ୍ଟର କରିବେନି। ହଁ ଚିଫ ମିନିଷ୍ଟର ଯେତେବେଳେ ହେଇସାରିଲ
ଉ ସିଏମେ ଯୋଉ ଆମର ଇଏ ହେଲା ତାଙ୍କର ବି ଦି ତିନି ଦିନ ଗଡିଗଲା ଇ ବାଦଲ ଟାଲ ବାଦଟାଲରେ ଗଡିଗଲା।
ହଁ ହଁ ହଁ ସେ ସେଥିପାଇଁ ମାନେ ସି ଯେତେବେଳେ ଚିଫ ମିନିଷ୍ଟର ହେଇଗଲା ତା ପରେ ସେ ନିଜର ଇଏ କୁ ପଳେଇ ଆସିଲେ।
ଆଜ୍ଞା।
ଅ ମାନେ ସେ ଅ ହିନ୍ଦୁଙ୍କ ପାଇଁ ଆଗ ପରିଚାଲ ଯାହା ମାନେ ଯୋଉଠି ବି କା ମୁଁ ଅଛି ସେଇଠି କାମ କର।
ଆଜ୍ଞା।
ଖାଲି ବାଉଳ ଚାଉଳ ହେଇକି ବି ଇଏ କରନ୍ତି। ସିଏ ତାପରେ ଏବେ ଠିକ୍ ଲାଇ ନ ନେଇ ଯିବେ। କାରଣ ତାଙ୍କର ଯା ଯିଏ ଆଁ ମଲିକାଲ ଆଡଭାଇଜର ଅଛନ୍ତି ସିଏ ବି ମୂଳରୁ ଗୋଟେ ପାର୍ଟି କରିଥିଲେ, ବିହାରର ଗୋଟେ ଲୋକଟେ।
ଆଜ୍ଞା ସେ ଗ ଗୋ ଗରିବ ଲୋକରାଙ୍କ ବି ବହୁତ ଟିକେଟ ଦେଇଚି ମାନେ ଯଉ ଡ୍ରାଇଭରକୁ ବି ଦେଇଚି ଡ୍ରାଇଭରର ପୁଅକୁ ଦେଇଚି।
ହଁ ନାଇଁ ନାଇଁ ସମସ୍ତେ ନାଇଁ ତାଙ୍କର ଯିଏ ଲିଗାଲ ଆଡଭାଇଜର ଅଛନ୍ତି ସେ ସିଏ ଚେକ୍ କରୁଥିଲା ତାଙ୍କର ଏଠି
ହ
ବିହାରର ଗୋଟେ ପାଟିି କି କିଏ କରୁଥିଲ। ପ୍ଲସ୍ ତାପରେ ଷ୍ଟେଣ୍ଡିଙ୍ଗ ପାଖକୁ ସେ ଆସୂଥିଲା ମାନେ ଇଏରେ
ଆଜ୍ଞା।
କିନ୍ତୁ ଷ୍ଟେରଲିନ ତାଙ୍କୁ ଦର୍ଜା ଦେଇ ପାରିଲେନି ମାନେ ଠିକ ମାନ୍ୟତା ଦେଇ ପାରିଲିନି। ସେଥିପାଇଁ ସେ ଛାଡିକି ଏବେ ୟାଙ୍କ ଲିଗାଲ୍ ଆଡଭାଇଜର ହେଇଥିଲେ।
ଆଚ୍ଛା ଆଚଛା ତାଙ୍କର ଯେଉଁ ଉପଦେଷ୍ଟା ଥିଲେ।
ହଁ।
ଆଜ୍ଞା।
କାରଣ ସିଏ ପୁରା ଚାଣକ୍ୟ ପୁରା ମାନେ ରାଜନୀତିରେ ପୁରା ସେ ଚାଣକ୍ୟ।
ଆଉ ଆମର ଯେମିତି ଅମିତ ଶାହା ବିଜେପିର ଅଛି।
ହଁ ହଁ ହଁ ହଁ। ଆ ଆମର ଦେଖନ୍ତୁ ଆମର ଓଡିଶାରେ ବି ପାଣ୍ଡିଆନ୍ ଭଲ କାମ କରୁ ଥିଲେ କିନ୍ତୁ ଲୋକ। ଅ ବହୁତ କିଛି ବହୁତ ଇଏ କଲେ ଏବେ ଯାଇକି ଦେଖନ୍ତୁ। କଟକରେ ଏ ସି ବି ମେଡିକାଲ ମାନେ ଗୋଟେ ସେଭନ୍ସ ତାର ହୋଟେଲ ବି ତା ସାମ୍ନାରେ ଫେଲ ହେଇଥାନ୍ତା କିନ୍ତୁ ତାକୁ କରେଇ ଦେଲେନି। ସେଟା ଛାଡନ୍ତୁ ଅଲଗା କଥା ମାନେ କଣ ଇଏ ଅଛି କିନ୍ତୁ ତାଙ୍କ ଫୋକସ ଟା ଗୋଟେ ଅଲଗା ଥିଲା। କାହିଁକିନା ସି ଗୋଟେ ଆଇ ଆସିଥିଲେ ତାଙ୍କ ହଁ। ହୁଁ ଏବେ ଲୋକ ପାର୍ଟି ପଲିଟିସ୍‌ରେ। ମିିକି ଖଣ୍ଡ ସେ ଖାଇଗଲା ଇଏ କରିଦେଲା ସେ କରିଦେଲା।
ତାଙ୍କର ନିଜର ଲ ନିଜର ଲୋକ ନେତା ହିଁ ତାକୁ ଟାଣିଲେ।
ହଁ ଭାଇ ଟାଇମ୍ ହେଇଗଲାଣି ମୁଁ ଟିକେ ବାହାରିଥାନ୍ତି ହଉ ଜୟ ଜଗନ୍ନାଥ ପରେ ଟିକେ କଥା ହବା ଆଉ।
ଆଜ୍ଞା ଆଜ୍ଞା।